ସାର୍ ନମସ୍କାର।
ହ୍ୟାଲ ହ୍ୟାଲୋ
ସାର କୁହନ୍ତୁ।
ଭାଇ ନମସ୍କାର।
ଆଜ୍ଞା।
ଭାଇ କ
ଆଉ ଭାଇ ଏବେ ତ ଖରା ବେଳେ ଆ ମୁଁ ତ ଏବେ ଶୋଇକି ଶୋଇ ଜା ନା ନିଦର ବି ସୋଇନାହାନ୍ତି। ଟିକେ ଉଠିକି ଆସିକି ଆମ ଆମ୍ବ ତ ଟା ଟେ ଆସିକି ବସିଛି ଆଉ। ଆଉ ଆପଣ କଣ କରିଛନ୍ତି?
ଶୁଭିଲାନି ଭାଇ କଣ କହିଲେ?
ହାଲୋ। ମୁଁ କହିଲି ଆପଣ ଏବେ କଣ କରୁଛନ୍ତି?
ଭାଇ ଏଇ ବସିଚି ଘରେ ଖାଇକି ଖାଇକି ଏବେ ବସିଚି ଘରେ।
ଆଜ୍ଞା ଆଜି ତ ଖରା ବି ବହୁତ୍ ଜୋରସେ ହଉଛି। ମୁଁ ବି ଏବେ ସେଇ ଖାଇକି ଶୋଇଥିଲି ଟିକେ ଏବେ ଉଠିକି ଆସିକି ବସିଛି ଆମ ବଦଟାରେ ଆଉ।
ଆଜ୍ଞା ଆଜ୍ଞା କଣ ଖାଇଲେ ଆସିବ?
ଆଜିି ଆ ମୋର ରହିଥିଲା ଭାତ ଆଉ ମାଛ
ଆଜ୍ଞା। ଆଜ୍ଞା ଆପଣଙ୍କ ମାଛର କୋବି ସବୁ ଭାଇ ଭଲ ଲାଗେ
ମାଛ ତ ପେଟ ଫିସା ଅଲଗା ଆଉ।
ଆଜ୍ଞା ଆଜ୍ଞା ମାନୋଜ ମୁଣ୍ଡ ଭଲ ଲାଗିଲା ଆପଣଙ୍କୁ?
ହେରା ଏତେ ମତେ ଟିକେ ଭଲ ଲାଗେନି ମାଛ ବି ମତେ ଭାଇ ଏତେ ଭଲ ଲାଗେନି। ମାଛ କଣ୍ଟା ହାରେ ବୋଲି ମୁଁ ବି ଆଜ୍ଞା ଆଜ୍ଞା। ମୁଁ ଖାଏନି ବୋଲି ଆମ ଘରେ ବି ନା ଆଜ୍ଞା ରୋଷେଇ ବିଷୟରେ ବି ମୋର ଏତେ କିଛି ଜାଣିନି। ରୋଷେଇ ବି ମୁଁ କିଛି ଜାଣିନି କହିବାକୁ ଗଲେ।
କେମିତି କରନ୍ତି?
ଆଜ୍ଞା।
ତ ପ୍ରଥମେ ମାଛକୁ ଆଣି ଆସିବେ ମାନେ ବଜାରରୁ।
ଆଜ୍ଞା।
ତାପରେ ମାଛକୁ ଯଦି ସେଠି କାଟିକି ଆଣିବା ସେ ଭଲ କଥା ନହେଲେ ଘରେ କାଟିଦେବେ ତାବୁ।
ଆଜ୍ଞା।
ହଁ। ଆଜ୍ଞା ତା ଟିକି ମାନେ ତାର ସବୁ ମାନେ ଦେଖିବି ବାଛ ଭିତରେ ଗୋଟେେ ମୁଣ୍ଡ ପାଖରେ ଗୋଟେ ଟାଇପ ର ଥାଏ।
ଆଜ୍ଞା।
ଆଜ୍ଞା ସେଇଟା ଟିକେ ଦେଖି ଯଦି କାଟିବେ ତାମୋ ପାାତି ଛଡିକି ତାକୁ ସାଇଜ ସାଇ ପିସ୍ କରି କାଟିଦେବେ।
ଆଜ୍ଞା।
ଆଜ୍ଞା ତାପରେ ତାକୁ ତେଲ ଗରମ କରି ଛାଣିଦବେ ଫାଷ୍ଟ।
ଆଜ୍ଞା।
ନାଇଁ ମାଛରେ ଫାଷ୍ଟ ହଳଦୀ ଲୁଣ ଆଉ ଇଏ ମାନେ ହଳଦୀ ଲୁଣ ପକେଇଦବେ ପକେଇଦ ଗୋଳେଇଦେବେ। କ ଦେଇ ତା ପରେ
ଆଜ୍ଞା।
ମାନେ ନ ପଚିବା ପାଇଁ ମାଛଟା ପକାନ୍ତି।
ଆଜ୍ଞା ଆଜ୍ଞା।
ଆଜ୍ଞା ତାପରେ ଛାଣି ସାରିଲା ପରେ ତାପରେ ମସଲା କରିବେ ମସଲା ମାନେ ତେଲ ପକେଇବେ।
ଆଜ୍ଞା।
ଆଜ୍ଞା ତେଲ ପକେଇକି ସେଥିରେ ପିଆଜ ପକେଇବେ।
ଆଜ୍ଞା।
ଆଜ୍ଞା ପିଆଜ ପକେଇ ସାରିଲା ପରେ ତାପରେ ମସଲା ଅଦା ରସୁଣ ପେଷ୍ଟ କରିଦେବେ ମାନେ ତାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ପେଷ୍ଟ କରିକି
ଆଜ୍ଞା
ଆଜ୍ଞା ତାପରେ ସେ ଅଦା ରସୁଣ ପେଷ୍ଟକୁ ସେ ଯେଉଁ ପିଆଜ ଯେଉ ତେଲରେ ପକେଇକି ନାଲି ନାଳି କରି ଭାଜିଥିବେ ସେଇଥିରେ ପକେଇଦେବେ।
ଆଜ୍ଞା।
ଆଜ୍ଞା। ସେଇଟା ପକେଇ ସାଇଲା ପରେ, ତାପରେ ଆପଣ କଣ କରିବେ ନା ତାପରେ କିଛି ସମୟ ତାକୁ ଛାଡ଼ି ଦେବେ
ଆଜ୍ଞା।
ତାକୁ ଛାଡ଼ି ସାଇଲା ପରେ ତାପରେ ଖୋଲିକି ଆପଣ ସେଥିରେ, ସ୍ଵାଦ ଅନୁସାରେ ଲୁଣ ଆଉ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଆ ଧଣିଆ ଗୁଣ୍ଡ, ଯାହା ଆପଣ ପକେଇ ପକେଇଆ କଥା ପକେଇଦେବେ ସେଥିରେ।
ଆଜ୍ଞା।
ତାପରେ ତାକୁ ତିନିରୁ ଚାରିି ମିନିଟ୍ ଛାଡିଦେବେ। ଆପଣ ତ ଜାଣିଥିବେ ମସଲାର ଗୋଟେ ମାନେ ବାସ୍ନା ଆସେ ନା।
ଆଜ୍ଞା ଆଜ୍ଞା।
ଆଜ୍ଞା। ତ ସେଇଥିପାଇଁ ମସଲା ବାସ୍ନାଟା ଛାଡିବା ପାଇଁ ତାକୁ ଛାଡିଦେବେ।
ଆଜ୍ଞା।
ତାପରେ ଛାଡି ସାଇଲା ପରେ ତାପରେ କିଛି ସମୟ ପରେ ଖୋଲିବେ, ଖୋଲିକି ପାଣି ମାନେ ଯୋଉ ଖୋଲିବେ, ତାପରେ ଟିକେ ପାଣି ଟିଆକୁ ଦେଇଦେବେ, ପାଣି ଦେଇଦେଇ ଆଉଥରେ ଢଙ୍କେଇଦେବେ
ଆଜ୍ଞା।
ତାପରେ କିଛି ସମୟ ମସଲା ଯେତେବେଳେ ବାସ୍ନା ଦେଖିବେ ପଳେଇଲାଣି ତାପରେ କଣ କରିବେ ନା, ତାପରେ ମା ଛ ଯୋଉ ଛାଣିକି ରଖିଥିବେ, ସେ ମାଛକୁ ପକେଇ, ଆପଣ ଆଳୁ ଖାଆନ୍ତି?
ଆଜ୍ଞା।
ଆଜ୍ଞା। ତ ମସଲା ସହିତ ତାହେଲେ ଆଳୁ ବି ପକେଇଦେବେ, ସିଝିଯିବ ସେଠି ମାନେ ଛୋଟ ଛୋଟ ପିସ୍ କରିବେ। ଆଜ୍ଞା। ତାପରେ ହେଲା ଆଳୁ ପକେଇଦେବେ, ମା-ମା-ମାଛରୁ ଛାଣିକି ରଖିଥିବେ ତାକୁ ପକେଇଦେବେ।
ଆଜ୍ଞା।
ପକେଇଦେବି, ତିନିରୁ ଚାରି ମିଣ୍ଟି କି ପାଞ୍ଚ ମିନ୍ ତିନ ଚାରି ମିନିଟ୍ ତାକୁ ଛାଡିଦେବେ ପାଣି ଦେଇକି ହ ଛାଡ଼ି ସାରିଲା ପରେ ତାପରେ, ଗରମ ମସଲା, ଧଣିଆ ପତ୍ର, କାଟିକି ଯୋଉ ରଖି କାଟିିକି ଯଦି ରଖିଥିବେ, ତାକୁ ପକେଇଦେବେ ତାପରେ ଦେଖିବେ ମାଛ ତରକାରୀ କେମିତି ଲାଗିବ।
ଆଜ୍ଞା, ଯା ହଉ ଆପଣଙ୍କ ସହିତ କଥା ହେଇକି ତ କିଛି ଶିଖିବାକୁ ମିଳୁଛି।
ଆଜ୍ଞା ଆଜ୍ଞା। ରୋଷେଇ ମତେ କିଛି କିଛି ମାଆଙ୍କ ପାଖରୁ ଶିଖିଛି। ମୁଁ ଆଉ କଣ ଶିଖିବାକୁ ଯଦି ଚାହୁଁଛନ୍ତି କହୁନାହାଁନ୍ତି?
ଆଜ୍ଞା, ଆଉ କଣ ଆପଣ ଶିଖିଛନ୍ତି?
ଆଜ୍ଞା ମାଛ ଆଉ ଭଜା ଫଜା ଆପଣଙ୍କୁ ଆସିବ?
ଆଜ୍ଞା, ମୁଁ ତ କିଛି ବି ରୋଷେଇ ଆଜି ସାରି କରିନି।
ଆଜ୍ଞା। ତ ଭଜା ମୁଁ ଗୋଟେ କହିଦେଉଛି, ମାନେ କୋଉ ଭଜା କହିବି? ପୋଟଳ ଭଜା ନା
ଆଜ୍ଞା।
ଆଜ୍ଞା। ମୁଁ ପୋଟଳ, ଆଳୁ ଭଜା ମିଶେଇକି କହୁଛି।
ଆଜ୍ଞା ଆଜ୍ଞା।
ଆଜ୍ଞା। ପ୍ରଥମେ ଆଳୁରୁ ଚୋପା ଛଡେଇଦେବେ
ଆଜ୍ଞା।
ଚୋପା ଛଡେଇଦେଇକି, ତାକୁ ଲମ୍ବା ଲମ୍ବା କରିକି ସରୁ ସରୁ କରିକି କାଟିଦେବେ।
ଆଜ୍ଞା।
ଆଜ୍ଞା। ମୋଟା କରିବେନି ମୋଟା କଲେ କାହିଁକିନା ସିଜିବନି ଏଣେ ପୋଡିଯିବ ସିଜିବନି।
ଆଜ୍ଞା।
ଆଜ୍ଞା, ତାପରେ ଲମ୍ବା ଲମ୍ବା କରି କାଟିଦେଇକି, ପୋଟଳକୁ ସେମିତି ଆଳୁ ଯେମିତି କାଟିଛନ୍ତି, ସେମିତି ଲମ୍ବା ଲମ୍ବା କରି ସାଇଜ ସାଇଜ କରି କାଟିଦେବେ।
ଆଜ୍ଞା।
ଆଜ୍ଞା, କାଟି ସାଇଲାପରେ ତାପରେ ଏ ତାକୁ କଣ କରିବେ, ଭଲସେ ଟିକେ ଧୋଇଦେବେ ଯେହେତୁ ତା ଧୂଳି ମୂଳି ଥିବ
ଆଜ୍ଞା।
ଆଜ୍ଞା ଧୋଇ ସାଇଲା ପରେ ତାପରେ କଣ କରିବେ ନା ବ କଡ଼େଇରେ ତେଲ ପକେଇବେ।
ଆଜ୍ଞା।
ତେଲ ପକେଇକି ଚୁ-ପିଆଜ ଛୋଟ ଛୋଟ କରି କାଟିକି ପକେଇବେ। ସୋରିଷ ପକେଇଦେବେ ଉ କଞ୍ଚ୍ ମାନେ ଶୁଖିଲା ଲଙ୍କା ପକେଇଦବେ।
ଜ୍ଞା
ଆଜ୍ଞା ପକେଇ ସାଇଲା ପରେ ତାପରେ ଯେତେବେଳେ ପିଆଜ ଟିକେ ନାଲି ହେଇଯିବ ଆଜ୍ଞା ଆଳୁ ଆଉ ଯୋଉ ଉଁ ପୋଟଳ ଥିବ ତାକୁ ଭଜାକୁ ସେଇଠି ପକେଇଦେବେ। ଶୁଭୁଚି ଆଜ୍ଞା।
ଆଜ୍ଞା ଆଜ୍ଞା ଶୁଭୁଚି।
ଆଜ୍ଞା ପକେଇ ସାଇଲା ପରେ ତାପରେ କଣ କରିବେ ନା କିଛି ସମୟ ତାକୁ ଢାଙ୍କିଦେବେ ମାନେ ଦୁଇ ତିିନି ଆଉ କେତେ ଚାରି ପାଞ୍ଚ ମିନଟି ଢାଙ୍କିଦେବେ।
ଆଜ୍ଞା।
ଆଜ୍ଞା ଢାଙ୍କି ସାରିଲା ପରେ ତାପରେ ଖୋଲିକି ସ୍ଵାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଯାହା ଆପଣ ପ ପକେଇବା କଥା ପକେଇଦେବେ।
ତୋ ଇଚ୍ଛା।
ଆଜ୍ଞା ତାପରେ ଆଜ୍ଞା ତ ଏତିକି ନୁହେଁ ତାପରେ ହେଲା ମାନ୍ ତାପରେ ତାକୁ ମାନେ ଘାଣ୍ଟିଦେବେ ଘାଣ୍ଟି ଦେଇକି କୁ ଯୋଉ ମାନେ ଘୋଡ଼ଣୀ ଯୋଉ ଥ ଥିବ ତାକୁ ଢଙ୍କେଇଦେବେ।
ଆଜ୍ଞା।
ଆଜ୍ଞା ଢଙ୍କେଆ ସାରିଲା ପରେ ତାପରେ କଣ କରିବେ ନା ଆପଣ ମାନେ କିଛି ସମୟ ଯିବ ତାପରେ ତାକୁ ଓପର ତଳ ଓପର ତଳ କରିକି ଘାନ୍ ଥିବେ ତାପରେ ଦେଖିବେ ଟିକେ ମାନେ ନାଲି ନାଲି ଟାଇପର ଯେତେବେଳ ଭଜାହେଇଯିବ ମାନେ ତଳ ଟିକେ ଲାଗି ଲାଗି ଆସିବ ଜାଣିବେ ଯେ ଆପଣ ଭଜା ହେଇଗାଲା ଆଜ୍ଞା ତାପରେ ଖୋଲିଦେବେ। ଖୋଲିଦେଇକି ରଖିଦେବେ ଗୋଟେ ଜାଗାରେ ଥଣ୍ଡା ହେଲେ ଖାଇବେ।
କଣ ତ ଉଁ ଅଧାରୁ ଅଧିକ ଜିନିଷ ଶିଖିଲେଣି ରୋଷେଇ ବିଷୟରେ।
ଆଜ୍ଞା ଆଜ୍ଞା ବାହାରେ ଯେହେତୁ ରହିଚି ଟିକେ ମୁଁ ଶିଖିତେ ପଡୁଚି ମୁଁ ଏବେ ବାହାରେ ଏବେ ଜବ କରୁଚି।
ଆଜ୍ଞା ଆପଣ ବାହାରେ ରହୁଚନ୍ତି କି?
ଆଜ୍ଞା ଆଜ୍ଞା ବାହାରେ ଜବ କରୁଚି ଏବେ ମୁଁ।
ଆଜ୍ଞା ବାହାରେ ମାନେ କୋଉଠି?
ଆଜ୍ଞା ବାଲେଶ୍ୱରରେ ଅଛି।
ଆଜ୍ଞା।
ଆଜ୍ଞା ତ ସେଠି ଚାକିରି ମୁଁ ଆଜ୍ଞା ଆଜ୍ଞା ପଢାପଢ଼ି ସଇଲାଣି ମୋର ଏବେ ଏ ଉଁ କ୍ଲ କ୍ୟାମ୍ପସ୍ ଲାଗିଯାଇଥିଲା ବାଲେଶ୍ୱରରେ ସେଠି ମୁଁ ଅଛି।
ତାହେଲେ କ୍ୟା
ଆଜ୍ଞା। ତ ବାହାରେ ଯେହେତୁ ଏକୁଟିଆ ରହୁଚି ତ ସବୁ ରୋଷେଇ ନିଜେ କରିକି ଖାଇତେ ପଡୁଚି ସେମତି। ସେଥିପାଇଁ ଶିଖିଯାଇଛି କିଛି କିଛି।
ଆଜ୍ଞା ଆପଣ ମାନେ କଣ ପାଠ ପଢିଥିଲେ?
ଆଜ୍ଞା ମୁଁ ପ୍ରଥମେ ଦଶମ ସରିଲା ତାପରେ ପ୍ଲସଟୁ କଲି ଦିବର୍ଷ ବିଜ୍ଞାନ।
ଆଜ୍ଞା।
ତାପରେ ଡିପ୍ଲୋମା କଲି ତିନି ବର୍ଷ। ଆଜ୍ଞା ଡିପ୍ଲୋମା ପରେ ଇଲେଟ୍ରିକାଲ ବିଭାଗରେ କରୁଥିଲି।
ଆଜ୍ଞା।
ଆଜ୍ଞା ଇଲେକ୍ଟ୍ରିକାଲ ବିଭାଗରେ କଲାପରେ ତାପରେ କଁ କ୍ୟା କଣତି କ୍ୟାମ୍ପସ ଲାଗିଯାଇଥିଲା ଲାଗି ଓହୋ। ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ?
ଏଇ ମୁଁ ତ ଏବେ ଘରେ ଅଛି ମୁଁ ବି କଲେଜ ହଷ୍ଟେଲରେ ରହୁଛି ରହୁନି ଏଇ ଆଇଟି ଆଇ କରୁଛି କଲେଜ କୁ ଯିବି ଆଉ ଅଳ୍ପ ଦିନି ଭିତରେ ଘରେ ଅଛି।
ଆଜ୍ଞା।
ନଇ ରେ ବି ଆଜି ଟିକେ କାଲି ବର୍ଷା
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ଆଉ ଭାଇ
ଆଜ୍ଞା।
ଆଉ ବୋଉ ଏତିକି ଚାରି ଜଣ ପାଞ୍ଚ ଜଣ
ଆଜ୍ଞା ଆଜ୍ଞା ଆପଣ ବଡ?
ଏ ନା ମୁଁ ସାନ।
ଆଜ୍ଞା ଆପଣଙ୍କ ଭାଇ କଣ କରନ୍ତି?
ଭାଇ ଜେ ସି ବି ଚଲୁଛନ୍ତି।
ଆଜ୍ଞା ତ ଆପଣ ଆଇ ଟି ଆଇ ପରେ ମତେ ଲାଗୁଛି କୋଉଠି ଚାକିରି ଫାକିରି ଆସେ ବୋଧେ ଅଛନ୍ତି ନା
ଆଜ୍ଞା ସେଇ ତାପରେ ଆଇ ଟି ଆଇ ପରେ ଡିପ୍ଲୋମା ଭାବୁଛି କରିବି।
ଆଜ୍ଞା ଆଜ୍ଞା ଡିପ୍ଲୋମା ବହୁତ ଭଲ ଲାଗେ ଆପଣ ଯଦି କରିବେ ଚାକିରିବାକିରି ପାଇଯିବେ ଯାହା।
ଆଜ୍ଞା
ଆଜିକାଲି ତ ଦେଖୁଛନ୍ତି ଆଜିକାଲି ପ୍ଲସ୍ ଟୁ ପରେ ପ୍ଲସ ଥ୍ରୀ କରିଆ ପିଲା ଟିକେ କମ ରାଜି ହଉ ନାହାଁନ୍ତି। ଡିପ୍ଲୋମା ଲାଇନ ଟେକ୍ନିକଇ ଆଜ୍ଞା। ଡିପ୍ଲୋମା ଲାଇନରେ ଟିକେ ବେଶୀ କାରିୟର ପିଲାଙ୍କୁ ମିଳୁଚି ନା ସେ
ଆଜ୍ଞା। ଆଉ ଆଜ୍ଞା ଆପଣ ଆପରେ ମାନେ ନୂଆ ନା
ଆଜ୍ଞା?
ଆପରେ ଆପଣ କେତେଦିନ କାମ କଲେଣି ଆମ କାରିଆ ଆପରେ?
ନାଇଁ ନାଇଁ କାରିଆ କଥା ନାଁ ଆପଣ ଆଉ କେବେ ବୁଲିବାକୁ କୁଆଡେ ଯିବା?
ବୁଲିବାକୁ ତମ ଆପଣ କୋଉଠୁ କହୁଛନ୍ତି ଆପଣ ଡିଷ୍ଟ୍ରିକ୍ଟ କଣ?
ଆମ ଡିଷ୍ଟ୍ରିକ୍ଟ ଅଛି କେଉଁଝର।
ଆଜ୍ଞା ଆପଣଙ୍କ କେଉଁଝର ରେ ତ ବହୁତ ପିକନିକ ସ୍ପଟ ମୁଁ ଶୁଣିଛି।
ଆଜ୍ଞା ତ କେବେ ଗୋଟେ ଆସନ୍ତୁ ଇଆଡେ ସାନ ଘାଗରା ଶୁଣିଛନ୍ତି?
ଆଜ୍ଞା
ଆଜ୍ଞା କେବେ ଗୋଟେ କୁହନ୍ତୁ ସାନଘାଗରା ସେ ପାଖରେ ବଡ ଘାଗରା ଅଛି ଭୀମକୁଣ୍ଡ ଅଛି ବହୁତ ଭଲ ଜାଗା। ଏଇ ବର୍ଷା ଦିନରେ ଆପଣ ଦେଖିବେ ମାନେ ତାର ଯୋଉ ସେଠି ଯୋଉ ପଥର କଟା ମାନେ ପଥର ଯୋଉ ପାଣି ଟା ଯୋଉ ଖସେ ଆପଣ ଦେଖିବେ ସେ ଯୋଉ ସୌନ୍ଦର୍ଯ୍ୟ ହ
ଆଜ୍ଞା ଏ ତାହେଲେ ବର୍ଷା ଦିନ ଗଲେ ଭଲ ହବ?
ଆଜ୍ଞା ଆଜ୍ଞ୍ୟା, ଭିକୁଣ୍ରୁ ବର୍ଷା ଦିନ ପାଇଁ ପୁର ବହୁତ ଭଲ ଆଉ ଖରା ଦଲେ କଣ ସେଠ ପାଣି ଶୁଖିଯଏ କିଛି ମାନେ ଏତେ ଭଲ ଲାଗେନି। ମାନେ ସେ ମଝିରେ ଗୋଟେ ଘର ଟାଇପ ର ଅଛି ଗୋଟେ ମାନେ ଆପଣ ଦେଖିଛନ୍ତି ନା ଯାଇନା।
ଆଜ୍ଞା
ଚାଇନାର ସବୁ ଘରର କେମିତି ମାନେ ମାନେ ଷ୍ଟା ବହୁତ ଅଲଗା ଡିଜାଇନ ରହିଥାଏ।
ଆଜ୍ଞା ଆଜ୍ଞା
ଆଜ୍ଞା ସେଇଭଳିଆ ଭୀମକୁଣ୍ଡ ର ଘର ସବୁ ମାନେ ପୁରା ସମୁଦ୍ର ମାନେ ପାଣି ମଝିରେ ପୁରା ସେ ଘରଟା ଅଛି। ତ ଦେଖିଵେ ଆପଣ ମାନେ ବହୁତ ଭଲ ଲାଗିବ।
ଆଜ୍ଞା
ଆଜ୍ଞା ତ କେବେ ବି ଯିବା କହୁଛନ୍ତି ବୁଲିବା ପାଇଁ?
ଆଜ୍ଞା ଆମ ମେମ୍ବର ମାନ ଯୋଦିନ କହିବେ ସେଥିିନ ଆମେ ସବୁ ଯିବା ଆଉ।
ଆଜ୍ଞା ହଉ ଆଜ୍ଞା ମୁଁ ରଖୁଛି ମୋର ଟିକେ କାମ ଅଛି ପରେ
ଆଜ୍ଞା।